ହାଲୋ ହୁଁ କୁହ। ଏଇ ଜଷ୍ଟ ଖାଇକି ମୋବାଇଲ୍ ଟା ଧରିଚି ତମେ ମେସେଜ୍ ଦେଲ।
ଜଷ୍ଟ ଖାଇକି ଜଷ୍ଟ ଫୋନ୍ ଟା ଧର୍ଚ କହିଲେନି।
ମାନେ ଉଁ ଝିଅ ପଢୁଥିଲା ପଢି ସାରିକି ଆମେ ଖାଇଲୁ। ନଅଟା ଦଶ ପନ୍ଦର ବେଳକୁ ଖାଇଦେଲୁ ଖାଇ ଦେଇକି ଜଷ୍ଟ ଧୋଇଧାଇକି ଉଁ। ଆସି ମୋବାଇଲ୍ ଟା ଚିପୁଚି ତ ମେସେଜ୍ ଆଇଲା ହାଡ଼ୁ ଆଉ।
ଜଷ୍ଟ ଖାଇକି ଜଷ୍ଟ ଫୋନ ଦେଖିକି ଜଷ୍ଟ ପାଠ ପଢା ସଇଲା ଏନା।
ହୁଁ ହୁଁ ହୁଁ ହୁଁ।
ସବୁ ଜଷ୍ଟ ଜଷ୍ଟ ହେଇଗଲା ଆଉ। ହଁ ଏ ଖିଆପିଆ ସଇଲା ଟିକେ ଜଳଖିଆ ଖାଇ ଦେଇଥିଲି ଜଳଖିଆ ପରେ ପୁଣି ଭାତ୍ ଖାଇଥିଲି ଜଣଙ୍କର ଆଜି ଏଗାରଦିନ ଥିଲା ମୁଁ ଜାଣିନଥିଲି ତାଙ୍କ ଘର କଲ୍ କଲେ ଯେମିତି ମୁଁ ଫୁଣି ଗଲି ମୋର ଆଉ ମନେ ନିର୍ବନ୍ଧ ଭଉଣୀ ଦେଇଙ୍କର ନା ସିଆଡ଼େ ମୁଁ ଖାଇପିଏ ଦେଇଚି ଯେ ଆଉ ମୋର ଏତେ ଖିଆଲ୍ ନାଇ। ବାପାଙ୍କ ସାଙ୍ଗ ସେ ବାପା ଗଲେନି କହିଲେ ତୁ ପଳା ମୁଁ ଯାଇଥିଲି ପରା ଏବେ ହାଇଚ ଆଜିଦିନ୍। ନମନ୍ତେ ଆକୁ ଆଣେ ତାକୁ ନେଇକି ଛାଡ଼େ ତାକୁ ଇଏ କର ସେଇୟା କର ଇଏ କର ତା ଲିଯିତ ବରା
ଅଁ ଏଇ ବାହାଘରିଆ କାମ ତ ସେଇଆ ଆଉ
ସେଇଆ ପରା ଏକ୍ ତାରିଖ ବାହାଘର ପୁଣି କାଲିଠୁ ଗୁଆ ଫୁଆ ବଣ୍ଟା ଯିବ କାଡ଼ ଫାଡ଼ ବନ
ଆଜି ହେଇଗଲା ଚବିଶି।
ଏକ୍ ତାରିଖ୍ ବାହାଘର।
ଆଉ ଚାରିପାଞ୍ଚ୍ ଦିନ୍ ରହିଲା ଆଉ।
ହଁ ଚାରି ପାଞ୍ଚଦିନ ରହିଲା ପରା। ବିଜୁଳି କଣ ମାଇଲାଣି ବର୍ଷାଫର୍ଷା ହବ
ଇଆଡେ଼ ହେଇକି ଗଲାଣି ଏଇନାକେ।
ଏଇ ଇଆଡ଼େ ଟୁଇମ୍ ଲାଇନ୍ ତତେ ଅଛି ନା ଲାଇନ ନାହିଁ।
ନାଇଁ ଏପଟରେ ଆମର କରେଣ୍ଟ ଅଛି। କିନ୍ତୁ ଉ ଉଁ ନା ଭୁନେସ୍ ବତରରେ ମାନେ ପଇଁଚାଳିଶି ମିନିଟ୍ ଭଳିଆ ପୁରା ତୋଫାନା କରିକି ଯାଇଚି ପୁରା ପବନ ବର୍ଷା।
ଭୁବନେଶ୍ଵରରେ ଏବେ ଅଛ କି।
ହୁଁ ମୁଏଇନା ଭୁବନେଶ୍ୱର ଅଛି।
ଓହୋ ବର୍ଷା ତ ସେଆଡ଼େ ନାଦୁଥିବ ଆଉ।
ହଁ ପରା ଯୋଉ ପଇଁଚାଳିଶ ମିନିଟ୍ ହେଲା ପୁରା ଭଲ ରକମର ବର୍ଷା ହେଇଚି ମାନେ ବିନା ଏସି ରେ ଆଜି ଶୋଇପାରିବ ମଣିଷ ଟିକେ। ପ୍ରବଳ ବର୍ଷା ହେଇଛି ପାଣି ଠିଆ କରିଦେଲା ରୋଡ଼ ଉପରେ ଆଉ।
ହଁଉ ବର୍ଷା ସେଇଭଳିଆ ହେଇଛି ଆଉ।
ହୁଁ ପବନ ଟା ବି ହେଇଛି ଯେ ପବନ ଏଇ ରାସ୍ତାକର ଦୋକାନ ଗୁଡା ସବୁ ମା
ଉଡେଇ ଦେଇଥିବ ଚାଳ ଫାଳ ଗୁଡା ଉଡେଇ ଦେଇଥିବ।
ହୁଁ। ହ ଏଇ ଦିନ ଆଇଲା ସେଇଆ ବା କେତେବେଳେ କଣ ହବ କିଛି କହିହବନି ବର୍ଷା ତ
ଓହୋ କାଳ ବୈଶାଖୀ ପରେ ସେଇଆ ଥିବ ଥିବ ବର୍ଷା କେତେବେଳେ କୁଆଡେ ଯାଇଥିବ ବର୍ଷା
ମାନେ ଭାବ ମାନେ ଭାବି ବିି ନଥିବ ପା ପାଞ୍ଚ ମିନିଟ୍ ରେ କଣ ହବ ବୋଲି।
ସେଇଆ ପରା ଆମ ଆଡେ ବିଶ୍ଵାସ କର ବର୍ଷା ଦିନ ମାନେ ଏତେ ଜୋରେ ଖରା ଭଗବାନ ଦେହ ପୋଡ଼ିଯିବ। ଦି ଦିନି ଖଣ୍ଡେ କାଉଁଳିଆ ପାାଗ କରି କାଇଁ ନା ଆଜି ବର୍ଷା ବର୍ଷି
ନା ଖରାବେଳେ ବି ନା ଖରା ଖରା ବେଳେ ଆମେ ଲଞ୍ଚରେ ଆସି ସେଟୁ ପନ୍ଦର ପନ୍ଦର ମିନିଟ୍ ଖଣ୍ଡେ ହେଲା ବର୍ଷା କାଇଁ ଯୋଉ ମୌସୁମୀ ଆସିବା ଟାଇମ ହେଇଗଲାଣି ନା।
ହଁ।
ତ ଇଏ କେତେବେଳେ କଣ ହବ ବର୍ଷା
ହଁ ବା କହି ପାଣିିପାଗ କଥା କହିହବନି।
ହୁଁ।
ଏ ଯୋଉ ଗରମ ହଉଛି।
ହୁଁ ଟିକେ ବର୍ଷା ହେଲା ବେଳକୁ ପୁରା ଶାନ୍ତି ଲାଗୁଛି ଟିକେ ପୁରା।
ହଁ ବର୍ଷା ହେଲେ ଟିକେ ଭଲ ଲାଗିବ ଶୋଇ ଶୁଆ କରିଆକୁ
ଦିନ ସାରା ଲୋକ ଆମେ ସିନା ଭିତରେ ରହିଯାଉଛୁ। ଏସି ଭିତରେ କି କଣ ଜଣା ପଡୁନ ନାଇଁ ଯୋଉମାନେ ବାହାରେ ଖଟୁଛନ୍ତି ତ ତାଙ୍କ ଅବସ୍ଥା ପୁରା କ୍ରିଟିକାଲ ହେଇଯାଉଛି।
କ୍ରିଟିକାଲ ମାନେ ଯୋଉ ଲେବର ଫେବର ଗୁଡା, ସେମାନେ ଦିନରେ ଭାଇ ମାନିଆ ପାଇଁ ପଡିବ ତାଙ୍କୁ କେତେ ଖଟିକି କାମ କରୁଛନ୍ତି।
ଆଉ।
ସେଇ ଜାଗାରେ ନିଜେ ଥିଲେ ଜାଣିପାରନ୍ତେ ହେ ଖରା ଟା କଣ?
ଆରେ ଯୋଉ ପନ୍ଦର ମିନିଟ କୋଡିଏ ମିନିଟ୍ ଆମେ ଆସୁଛୁ ଖରାବେଳେ ଖା ଖାଇବା ପାଇଁ ସେଇ ପନ୍ଦର ମିନିଟା ବି ମାନେ ଏସିରୁ ବା ଯିଏ ବାହାରେ ବୁଲୁଥିବ ବୁଲୁଥିବ ଠିକ ଅଛି ଏସିିରୁୁ ବାହାରି ଖରାକୁ ଆଇଲେ ଯେଉଁ ଅବସ୍ଥାଟା।
ଓହୋ କୁହ ଦେହ ପୋଡିଯିବ।
ହୁଁ।
ଦେହ ହାତ ପୋଡିଯିବ। ଘରେ ସବୁ ଭଲ ଅଛନ୍ତି ଆପଣଙ୍କର? ଖିଆ ପିଆ ସଇଲାଣି ସମସ୍ତଙ୍କର।
ସବୁ ସଇଲାଣି।
ନା।
ଆମେ ତ ଭୁବନେଶ୍ୱରରେ ରହୁଛୁ ଶୋଇଲା ବେଳକୁ ମିନିମମ୍ ବାରଟା ନ ବାଜିଲେ ନିଦ ନାହିଁ।
ଏତେ ରାତିରେ କଣ ଇଏ।
ନାଇଁ ନାଇଁ ଟିକେ ଟିଭି ଟିକେ ଚାଲିବ। ଝିଅର ପାଠ ପଢା ସରିଲା ପରେ ଖିଆ ପିଆ ତାପରେ ଟିଭି ଟିଭି ଦେଖା ହେଇକି କାରଣ ସିଏ ପଢୁଛି ବୋଲି ଟିଭି ସନ୍ଧ୍ୟାବେଳେ ଘରେ ଲାଗୁନି। ର
ତାପରେ ଲାଗିବ ଟିଭି ଆଉ।
ଏଇନା ଦଶଟାରୁ ବାରଟା ଆଙ୍କେ ପୁରା। ଚାଲିବ ଟିଭି ଆଉ।
ହ କଣ କ୍ରିକେଟେ?
ଏ କ୍ରିକେଟ୍ ସିରିଏଲ ଉ ସିଏ ତ ମେନ୍ ଦବନି ମୋବାଇଲ ଯୋଉ ନେ ନେଇଯିବ କଣ ଏଇ ଯୋଉ କାର୍ଟୁନ ଉ
ହଁ କାର୍ଟୁନ।
ହୁଁ ସେ ମିନିମମ୍ ତାର ଅଧ ଘଣ୍ଟା ପଇଁଚାଳିଶ ମିନିଟ୍ ଆଗ ଦେଖିକି ମନ ଶାନ୍ତି ହେଲା ପରେ ସେ ଆମକୁ ରିମୋଟ ଦେବ।
ହଁ ମୋ ଭଉଣୀ ପରା ସେମିତି ମାନେ ନେଇଯାଉଛି ଫୋନ ତାର ଦେଖି ଦେଖି ଦେଖି ଆଣି ପୁଣି ଆଣିବ ଭାଇ ନେଇ ଜିଆ ଫୋନ୍
ସେ କାର୍ଟୁନ ନାଁ ଯେ ମାନେ କଣ କଣ କହୁଛି ସେ ବକଡକ ଆମେ ବି ଜାଣିପାରୁନୁ।
ଆଁ ଆଜିିକାଲିକା ଛୁଆ ତ ଏମିତି ଆଜି କାଲି ଛୁଆତ ହିନ୍ଦୀ ଫିନ୍ଦି ଜାଣିଗଲେଣି।
ହୁଁ ହିନ୍ଦୀ ସିଏ ପୁରା ପ୍ରାଞ୍ଜଳ ହିନ୍ଦୀରେ ପାଁ ସାତ ବର୍ଷ ସେ ଅଁ ପୁରା ସକାଳୁ ଯାଉଚି କେତେଏଳେ ମାନେ ଡେ କେୟାର୍ ରହୁଚି ନା ହୋଲଡେ।
ହୁଁ।
ଉଁ ସେଠି ସବୁ ହିନ୍ଦୀ ତାଙ୍କର ସବୁ ମାନେ ଆଁ ଖାଇବା ପିଇବା ମାନେ ସବୁତ ତାଙ୍କର କଥାବାର୍ତ୍ତା ହିନ୍ଦୀରେ ଇଏ ଦିନ ସାରା ଯେହେତୁ ରହୁଚି ଇଏ ବି ପୁରା ପ୍ରାଞ୍ଜଳ ହିନ୍ଦୀ।
ହିନ୍ଦୀ ତାର ପୁରା ପ୍ରଞ୍ଜଳ ହେଇଯାଉଚି।
ପୁରା ପାଣି ର ମାନେ ଫ୍ରପ୍ କୋଣ୍ଡି ପୁରା ହିନ୍ଦୀ କହୁଚି ଆଉ ଓଡିଆ ଭଳିଆ ଆଉ।
ହଁ ହିନ୍ଦୀ ରହିଲା ମାନେ ସ୍ମାର୍ଟ ସିଟି ହେଇଗଲାଣି।
ହୁଁ।
ହୁଁ।
ଏଇଆ ଆଉ।
ହଁ ସେଇ ତ ଗଛ ବଛ ଏ ଲାଗିଛି ନା ନାଇ ରୋଡ ସାଇଡ୍ ଗୁଡାରେ?
ଗଛ ବୃଛ ଉଁ ଲାଗିଚି ଯେ ଉଁ ଏ ସଳା ଉଁ ମାନେ ଯେମିତି ଆଗରୁ ଉଁ ମାନେ ଡେଭଲପ୍ ହଉ ସେ ଡେଭଲପ୍ କାଇଁ ଦେଖାଯାଉନି। ଯାହା ପୁରୁଣା ଗଛ ହୁଁ।
ଗାଁ ଗୁଡାରେ ବଢିଆ ଲାଗେ ଗାଁ ଗୁଡାରେ ବଢିଆ ଲାଗିବ।
ଗାଁ ଗାଁ। ଯେତେ ତମେ ସ ସହର ମେଟ୍ରୋ ତମେ ଯୁଆଡେ ଡେ ଯା ବୁଲିବାଲିକି ଗାଁ କୁ ଯିବ ସେ ଗାଁ ଟା ହିଁ ସୁନ୍ଦର ଲାଗିବ।
ହଁ ଗାଁରେ ତ ସମସ୍ତ
ହୁଁ ତମର ଯୋଉ ସିଜିନ୍ ରେ ଯା ଗାଁ ର ଚାର୍ମିଂ ପୁରା ଅଲଗା।
ହୋ ଗାଁ କଥା କଇଁ କହୁଚ ଗାଁ ସବୁଠୁ ବେଷ୍ଟ।
ହୁଁ। ଆଉ ଉଁ ଆମେ ସିନା ଖାଲି ମେଟ୍ରୋରେ ରହୁଚୁ ଚୁ ଚିଣିଆ ଆଉ ଉଁ ପାଦ ରେ ଧୂଳିି ଲା ନି ଏଇଆ ନହେଲେ ଗାଁ ଗାଁ।
ଏ ଗାଁ ଭଳିଆ ଗ ସହରରେ ହେଇପାରିବନି। ଗାଁ ସୁବିଧା ସହର
ତମେ ଭାବୁନ ଏ ମଁ ମଁ ଏଡେ ବଡ ଯୋଉ ମହାମାରୀ ରି ଆଇଲା କରୋନା ଲୋକଙ୍କ ପାଖରେ କଣ ପଇସା ନଥିଲା? ଲୋକ କାହିଁକି ସବୁ ମାନେ କେଡେ କେଡେ ର ଥି ରଥି ଲୋକ ମାନେ ସବୁ ଗାଁ ମୁହାଁ ହେଇକି ପଳେଇଆଇଲେ। ଯିଏ ଯୁଆଡେ ଥିଲା ମାନେ ଗାଁ କୁ ରିଟନ କଲା ସେଇ ଟାଇମରେ।
ହଁ।
ମୁଁ ତମେ ଭାବିଲ ଯି ଗାଁ ର ଉ ଗାଁରେ ତମର ତମର ଚଳିବା ପାଇଁ ଏ ଘର ଦୁଆର ନଥିବ ତମେ ବାହାରେ ଆସି ରହିଲ ମାନେ ଏ ସୁବିଧା ଅସୁବିଧାକୁ ଗାଁକୁ ନ ଯାଇ ପାରିଲ ପାଗଳ ହେଇ ଯିବ ମଣିଷ।
ହଁ ବରା। ଏଇ ଯୋଉ ଗରମ ଫରମ ଭଗବାନ।
ଉଁ ଗାଁ ରେ ତମେ ଶାଗ ପଖାଳ ଖାଇକି ମାନେ ମାସ ରୋଜଗାର ନ କଲେ ବି ତ ମଣିଷ ଶାନ୍ତିରେ ରହିଯିବ। କିନ୍ତୁ ବାହାରେ ଦିନେ ମାନେ ଓଳିଏ ତମେ ଟିକେ ବସିଗଲ ଆର ଓଳିକି ତମେ ପା ଆଖରେ ତ ପଇସା ଥିବ ଖାଇବ ନଥିବ ବା ଉପାସ ରହିବ।
ହଁ ସେଇଆ ନୁହେଁ ଆଉ କଣ।
ମୁଁ ରହିଲିଣି ମୋର ଚାକିରି ହେଇଗଲା ଷୋହଳ ବର୍ଷ।
ହୁଁ-ହୁଁ।
ମୁଁ ଗୋଟିଏ କୋମ୍ପାନୀ ଷୋଳ ବର୍ଷ ପୁରା ହେଇଗଲାଣି।
ହଁ ଭଲ ପୁରୁଣା ଏମ୍ପ୍ଲୟ ହେଇଗଲାଣି ଆଉ।
ହୁଁ ମଁ ଅଛି ମହିନ୍ଦ୍ରା କମ୍ପାନୀ
ହଁ-ହଁ।
ମହେନ୍ଦ୍ରା କମ୍ପାନୀରେ ମୁଁ ଅଛି ଏକାଉଣ୍ଟାଣ୍ଟ ଅଛି।
ଭଲ ଆଉ।
ହଁ ଗାଡି ଚାକିରି ଫକିରିରେ ମୁଁ ଗାଡ଼ି କମ୍ପାନୀରେ କରିବା ପାଇଁ ଇଣ୍ଟରେଷ୍ଟେଡ ହେବ ମୋତେ କହିବୁ ଆଉ। ହ ଗାଡି। ଗାଡ଼ି ହଣ୍ଡା ହଉ ହୁଣ୍ଡାଇ ହଉ ମହିନ୍ଦ୍ରା ଉଃ
ହଁ।
ଅଟୋମୋବାଇଲ୍ ସେକ୍ଟରରେ ମାନେ ଜବ୍ କରିବାକୁ ଇଣ୍ଟରେଷ୍ଟେଡ୍ ହେବ କିଏ ବି ମତେ ରେଫରେନ୍ସ ଦବ ମୁଁ କରଇଦେବି।
ହଁ ଭଲ।
ହୁଁ ଉଁ-ହୁଁ। ଆଉ ପୁଣି ପାଠ ପଢା ସରିଲ କଣ ପ୍ଲାନିଂ? ଆ ସେ ତମର ଉୁଁ
ସେମିତି କିଛି ଭାବିନି।
ହୁଁ ପଳେଇଆସ ଅଟୋମୋବାଇଲ ଲାଇନ
ଓ ହୋ ଦେଖିବା ଯିବା ଆଉ।
ହଉ-ହଉ-ହଉ-ହଉ।
ହ୍ୟାଲୋ।
ହୁଁ।
କୁହନ୍ତୁ।
ଗୋଟେ ଫୋନ ଆଉଚି ଗୋଟେ କିଏ ଗୋଟେ କରୁଥିଲା ତ। ସେଇଆକୁ।
ତାହେଲେ ଖାଇକି ଶୋଇପଡନ୍ତୁ ଆଉ।
ହୁଁ-ହୁଁ।
ରଖୁଛି।
ହୁଁ-ହୁଁ-ହୁଁ ଗୋଟେ ଫୋନ ଆଉଚି ତ।